କଣ।
ହାଲୋ।
ବାନ୍ଧବି।
ଜୟ ଜଗ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ କଣ କରୁଥିଲେ?
ହୁଁ ଏଇ କଣ କରିବି ଏଇ ପ୍ରାର୍ଥନା କରି ସାରି।
ଆଜ୍ଞା।
ଆଉ ସୂର୍ଯ୍ୟଙ୍କୁ ଧୂପଟେ ଦେଇ।
ଆଜ୍ଞା ଆଜ୍ଞା।
ମୁଁ କହିଲି ଟିକେ ଫୋନ କରିବା ବନ୍ଧୁଙ୍କ ପାଖକୁ ଆଉ କଣ କରୁଛନ୍ତି ତାଙ୍କ ହାଲ ଚାଲ ଟିକେ। ଝିବା ଆଉ।
ହଁ ମୁଁ ବି ଏବେ ସେଇ ସମାନ କାମ କରିକି ଆସିଲି। ଆଉ ମୁଁ ବି ସେ ଭାବିଲି ଟିକେ ବାନ୍ଧବୀଙ୍କ ସାଙ୍ଗରେ ଟିକେ କଥା ହେଇଯିବା ଆଉ। ଆଉ ଉ ଆଉ କଣ କୁହନ୍ତୁ। ଆଉ କେମିତି କଣ ଅଛନ୍ତି ଆପଣଙ୍କ କାମ ଧନ୍ଦା କେମିତି ଚାଲି ଚି ଉଁ ଆପଣ ତ ସବୁବେଳେ ଆଗୁଆ।
ଆଗୁଆ କଣ ମୁଁ ତ ଏଇ ଜାଣିଥିବେ ତ ମୁଁ ଏଇ ସିଲେଇ ଫିଲେଇ ଟିକେ କରେ। ପୋଷାକ ପତ୍ର ତିଆରି ତୁରି କରେ।
ଆଜ୍ଞା ଆଜ୍ଞା।
ଏଇ ତ ଜାଣିନ ଲୋକମାନାନଙ୍କର ସବୁ ଚିନ୍ତାଧାରା ଯେ ନାରୀ ମାନେ କିଛି କରିପାରିବେନି ସେମାନଙ୍କୁ ସେଥିପାଇଁ କମ ପାଠ ସାଠ ପଢାନ୍ତି।
ଆଜ୍ଞା।
ପରିବାରରେ ବହୁତ ବହୁତ ପରିବାରରେ ଦେଖିଥିବେ ନାରୀ ଉପରେ ବହୁତ କଟକଣା
ହଁ ହଁ।
ମାନେ ଗୋଟେ ପୁଅଟେ ହେଲେ ବହୁତ ଖୁସି ଆନନ୍ଦ ଲହରୀ ଖେଳିଯାଏ ହେଲା କି ତାକୁ ଉଚ୍ଚ ଶିକ୍ଷିତ କରିବା ପାଇଁ ଚେଷ୍ଟା କରନ୍ତି।
ହଁ ହଁ ଏବେ ତ ଚାଲିଛି ଆଉ।
ହଁ ଆଉ ଝିଅଟିିକ ଜନ୍ମ ହେଲେ ହଁ ସମସ୍ତେ ଙ୍କ ଭାବନା ଝିଅ ଜନ୍ମ ତ ପର ଘରେ ଯାଇ ବାସନ ଧୋଇବ କାର ହାଣ୍ଡି ମାଜିବ ତେଣୁ କରି କିନ୍ତୁ ସେଇଟା କିନ୍ତୁ ପ୍ରକୃତରେ ଠିକ କଥା ନୁହେଁ। ନୁହେଁ କି ହଁ ହଁ କିଏ କୁହ?
ହଁ ହଁ ଏଇଟା କଣ ଠିକ କଥା ଆପଣ ବି ଗୋଟେ ନାରୀ ମୁଁ ବି ଗୋଟେ ନାରୀ ଆମେ ଆମ କଥାରୁ ଅନୁଭବ କରିଛେ, ଏଡା ବି ଠିକ ନୁହଁ ଖାଲି ଗୋଟେ ନାରୀ ବାହା ହବ ସଂସାର କରିବ କାହା ହାଣ୍ଡି ବାଜିବ ପିଲା ସମ୍ଭାଳିବ ଘର ସମ୍ବଳ ଏଇଟା ଭିତରେ ଉଦ୍ଦିଷ୍ଟ ନୁହେଁ। ସେ ବହୁତ କିଛି କରିପାରେ
ବହୁତ କିଛି କରିପାରେ ମୁଁ ବି କହୁଛି ଗୋଟେ ନାରୀ ତାର ଗୋଟେ ତା ତା ଚାକିରିରେ ଛୁଟି ନଥାଏ।
ନାଇଁ!
ତା ଚାକିରିରେ ଛୁଟି ଥାଏ କି ସ୍ଵାମୀ ନିଶ୍ଚିନ୍ତ ହ ଦୁନିଆର ସବୁ ମୁଁ ନାରୀଙ୍କ ପାଇଁ କହୁଛି ସି ବାହା ହେଇଛନ୍ତି ଯିଏ କି ସେିଏ ମାଟି ହେଇଛନ୍ତି ବୁଢୀଟି ହେଇଛନ୍ତି ତାଙ୍କର ସବୁ ରୂପରେ ସି ମାନେ ଆବିର୍ଭାବ
ଆଜ୍ଞା।
ହଁ। ପୁଅ ପିଲାଟି ତାଙ୍କର ଆମର ରବିବାର ହେଲେ ତାଙ୍କ ଚାକିରରି ସରକାରୀ ଚାକିରରି ହଉ ବା ବେସର ଚାକିରରି ହଉ ଛୁଟି ଟିକେ ସେ କିନ୍ତୁ ନାରୀ ରାତି ଚାରିଟ ର ଉଠି ରାତି ବାରଟା ଯାଙ୍କେ ତାର ବୁଢ ହାତ କେତେବେଳେ ବିଶ୍ରାମ ନାହିଁ। ସେଟ ସଵାମୀ ଶ ଶଶ୍ୱଶୁର ପିଲାଙ୍କୁ ପୁରା ପୁରା କେମିତି ଧ୍ୟାନ ସେ ପାର
କିପରି ସୁସ୍ଥ ରହିବେ କେମିତି ଖାଇବେ କେମିତି ଭଲ ବିରୋଗୀ ରହିବେ ସବୁବେଳେ ସେଇମାନଙ୍କ ଦାୟିତଵ ଭିତରେ ସେ କଣ ମାନେ ଫସି ଫସି ଚାଲିଯାଏ, କିନ୍ତୁ କେବେ ସେ ପରିବାରର ଲୋକ ବି ଭାବନ୍ତିନି ଯେ ଆମର ଦାୟିତଵ ଯିଏ ନଉଛି ଯିଏ ଆମ ଆମର ବି ତା ପ୍ରତି କି
ଆ ଆଉ ଗୋଟେ କଥା ଜାଣିଥିବେ ସବୁଠାରୁ ବେଶୀ ଗୋଟେ ନାରୀ ତା ଜୀବନରେ ତା ନିଜର ଇଚ୍ଛା କ ମାରିଦିଏ।
ସବୁବେଳେ ଏଇଟା ତ ସବୁ ପ୍ରତ୍ୟେକ ନାରୀ ଏଇଟା ମୁଁ ତମ ନୁହ ଯେତେ ବଡ ଘର ହୁଅନ୍ତୁ ଯେତେ ଧନୀ ହୁଅନ୍ତୁ ସେ ସବୁବେଳେ ନାରିକି ଦବା ଯାଉଛି।
ଦବା ଯା ନା ସବୁ କ୍ଷେତ୍ରରେ ନାରୀ ମୁଁ କହୁଛି ତାର ଇଚ୍ଛା ବୋଲି
କିଛି କିଛି ନାହିଁ
ଏବେ ଭାବନ୍ତୁ ଯଦି ଝିଅଟି ତାଙ୍କ ବର ସହିତ ତ ବୁଲିଲା ମୋର ଭଲ ଝିଅ ମୋ ଜ ହଁ ବହୁତ ଭଲ ଏମିତି ମୋ ଯାଁ ମ ଏମିତି ହବା ଦରକାର କିନ୍ତୁ ପୁଅଟେ ବହୁତ ହ ଯଦି ପୁଅଟି ସାଙ୍ଗରେ ବୁଲିଲା ମୋ ବୋଉ ଘର ଭଙ୍ଗା
ହ ନିହାତି।
ମାନେ କାହିଁକି ଏମିତି ଚିନ୍ତାଧାରା ମଣିଷ ଭିତରେ କାହିଁକି ନାରୀ ଏତେ ପଛୁଆ। ଏତେ ସବୁ ଏତେ ସବୁ ଯୋଉଠି ଆମର ପ୍ରଥମ ମୁଖ୍ୟମନ୍ତ୍ରୀ ନବିନୀ ଯୋଉ ନନ୍ଦିନୀ ଶତପଥୀ ଆମର ନାରୀରେ ହେଇଥିଲେ ଦେଖ ଆଜି ଆମର ସେଇ ନାରୀ ଯାହାକି ଆମର ଆମ ରାଷ୍ଟ୍ରପତି ଯିଏ ନାରୀ ହେଇଛନ୍ତି ଉପସ ଦ୍ରୌପଦୀ ମୁର୍ମୁ। ସେ ଜଣେ ରାଷ୍ଟ୍ରପତି ହେଇଛନ୍ତି ମାନେ ଆଉ କେତେ ପାଇଲଟ ଗୋଟେ ଉଡା ଜାହାଜ ଚଲାଉଛନ୍ତି ଆମର ଏଇ ନାରୀ ଜଣେ ଦେଖୁଥିବେ ସିନ୍ଦୁରୁ ସିନ୍ଦୁର ଅଭିଯାନରେ ଆମର ଜଣେ ନାରୀ ଯାଇକି ତାକୁ ଇଏ କରିକି ଆସିଲେ।
ହଁ।
କାହିଁକି ନାରୀ ଉପରେ କାହିଁକି ପେଟରୁ ନାରୀ ମାନଙ୍କୁ କନ୍ୟା ଭ୍ରୁଣ ହତ୍ୟା କରାଯାଉଛି ଏତେ ସବୁ ପୋଲିସି ଅଛନ୍ତି ଏତେ ନ୍ୟାୟ ଆମ ଆମ ଭାରତ ସମ୍ବିଧାନର ଭଲ ବହୁତ ଭଲ ହେଲା ତଥାପି ନା ଶିକ୍ଷା ଉପରେ କିଛି ବି ଲଗାମ ନାହିଁ। ନାରୀମାନେ କେବେ ବିି ସୁରକ୍ଷିତ ନୁହଁ।
ପର୍ଯ୍ୟନ୍ତ ନୁହନ୍ତି ଆପଣ ପ୍ରତ୍ୟେକ ଦିନ ନିଉଜ ପେପର ଦେଖନ୍ତୁ? ଆମର ଟେଲିଭିଜନ ଦେଖନ୍ତୁ। ଯେତେବେଳେ ଖୋଲିଦେବେ କୋଉଠି ଛୋଟ ଛୋଟ ଆମର ଯୋଉ ଶିଶୁ ଶିଶୁ କନ୍ୟା ମାନେ ବାଦ୍ ପଡୁନାହାନ୍ତି ରାତି ନଅଟାରେ ଜଦି ଏବେ କାହା ଘରକୁ ଗୋଟେପଣ ଆପଣ ଝିଅ କୁ ଛାଡିଆ
ଠିକ କଥା କହିଲେ ଉ ତା ଘରକୁ ତ ପରର କଥା ଝିଅକୁ ଗୋଟେ ତୁମେ ଗୋଟେ ଝିଅ ଟେ ଗୋଟେ ସ୍କୁଲୁ କି ଗୋଟେ ପଡିଶା ଘରକୁ ଛାଡିବାକୁ ବି ତମକୁ ଡର ଲାଗୁଛି ସେ ନ ଫେରିଲା ପର୍ଯ୍ୟନ୍ତ।
ସ୍ଥଳର କଥା ଆପଣ ଶୁଣିଥିବେ କଲିକତାରେ ଗୋଟେ ଯୋଉ ଡାକ୍ତର କୁ ଅ ମାନେ ଦର୍ଶଣ କରା ହେଇ ମାରି ଦିଆଗଲା। ବାସ ଆପଣ ଜାଣିଥିବେ ଗୋଟେ କଲେଜ ଛାତ୍ରୀଙ୍କୁ ମାନେ କହିବାକୁ ଗଲେ ଯିଏ ଆମର ଅଧ୍ୟାପକ ସିଏ ଜଣେ କେମିତି ଦୁଷ୍କର୍ମ କରିଥିଲେ ଆଜ୍ଞା ଆଉ ତ ଏଇ ସବୁ ଜିନିଷ ମାନେ ଯେତେ ଉଚ୍ଚ ଶିକ୍ଷା ମାନେ ଆଗକୁ ବଢୁଛି କିନ୍ତୁ ଆମର ମାନେ ଚିନ୍ତାଧାରା ଏତେ ବିକୃତ ତ ହେଇଗଲାଣି ଯେ ପାଞ୍ଚ ବର୍ଷର କଣ ତିନି ବର୍ଷର ଶିଶୁ
ଏବେ ତ ସେଇଟା ଏବେ ବା ଜାଣିଥିବେ ଆମର ଏଇ କେନ୍ଦ୍ରାପଡାରେ ଆମର ଯୋଉ ଉ ସରପଞ୍ଚ ଚାମେଲି।
ଆଜ୍ଞା।
ଜାଣିଥିବେ ଚାମେଲି ସରପଞ୍ଚ ତାଙ୍କୁ ବ୍ଲକରେ ଅସାଧ ଚରଣ କରି ବହୁତ ଯା ଏଇ ଏଇ ରଜ ଥିଲା ଦି ଚାରି ଦିନି। ବ୍ଲକରେ ବିଡିଓ ବ୍ଲକ କିଛି ଜଣ କର୍ମଚାରୀ ମେଡିକାଲ ରେ ସିଏ ରହିଲେ ତାଙ୍କୁ ସିଏ ମାନେ ଭିଡିଓ କରିଥିଲା ବାକି ସେ ଆଖି ପଟା ଚିତ୍କାର କଲେ ଯେ ମତେ ଅ ମାନେ ଡାକ୍ତରଖାନାରେ ମତେ ଜଗିକି ରୁହନ୍ତୁ ନହେଲେ ମତେ ଏମାନୋନେ ମାରିଦେବେ ଭୁଲ ଔଷଧ ଦେଇକି। କାରଣ ଗୋଟେ ନାରୀ କଣ କରିପାରିବ।
କଣ କରିପାରିବ ବା ନିଜକୁ ନିଜେ କେତେ ସୁରକ୍ଷା ଦବ ଯଦି ଚାରିିକରପ ଯାଇ ତ କଣ କୁହନ୍ତିନି।
ର ନାଇଁ ଏଠିବା ରକ୍ଷକ ବା ଭକ୍ଷକ ସାଜୁଛନ୍ତି ନାଇଁ ର ରକ୍ଷକ ଭକ୍ଷକ ସାଜୁଛନ୍ତି ଏଠି ଦେଖ ଯଦି ତି ମୁଁ ଗୋଟେ ମୋ ଝିଅ ହଉ ଆପଣଙ୍କ ଝିଅ ହଉ ନାରୀ ଜାତି କଥା ହଉ ଗୋଟେ ଝିଅ ଯଦି ରାସ୍ତା ଉପରେ ଯାଉଚି ଯଦି ତାକୁ କେହି ଅସଧାଚରଣ କରୁଚି ସେ ତାର ସୁରକ୍ଷା ପାଇଁ ପୋଲିସ ଷ୍ଟେସନ ଦୌଡୁଚି। କିନ୍ତୁ ପୋଲିସ ହଉଛନ୍ତି ଆମ ରକ୍ଷାକାରୀ ଗୁଡା ଆମକୁ ଟିକେ ରକ୍ଷା କରିବାର ତ ତାଙ୍କୁ ଦାୟିତଵ ସିଏ ପ୍ରଥମେ ତାକୁ ତାକୁ ଥାନା ଭିତରେ କଣ ଇଏ ବିିଲ ଭିତରେ କଣ ତାକୁ ଅସାଧାଚରଣ କରୁଛନ୍ତି ତାକୁ ସିଏ ପ୍ରଥମେ ହିଁ ତାକୁ ଇଏ କରୁଛନ୍ତି।
ହଁ ସେଇମାନେ ଯୋଉମାନେ ଉପରେ ସୁରକ୍ଷା କର୍ମୀ ବସିଛନ୍ତି ସେଇମାନେ ପରା ଆଙ୍ଗେ ସେଇମାନେ ହିଁ ତାଙ୍କରି ଠାରୁ ଆଗେ ବାହାରୁଛି ସବୁ କିିଛି। ସେଇମାନେ ନାରୀ ମାନଙ୍କୁ ଆଜି ଯଦି ନାରୀ ଗୁଡେ ଗୋଟେ ନାରୀ ଯିବା ପାଇଁ କାହିଁକି ଡରୁଛି କହୁନାହାନ୍ତି ତାଙ୍କ ଦ୍ଵାରସ୍ଥ ହବା ପାଇଁ କାହିଁ ଡରୁଛି କାରଣ ସେ ଜାଣିଛି ସେଇଠି ସୁରକ୍ଷିତ ନୁହଁ।
ହଁ ପା।
ବାସ୍ ତ ସେଥିପାଇଁ ସେ ସେଠିକି ଆ ଦ୍ଵାରସ୍ଥ ହବାକୁ ବି ଚାହୁଁନି କିଛି ନାରୀ ମାନେ ଦେଖୁଥିବେ ଏ ଖାଲି ଯେ ଗୋଟେ ମାନେ କଣ କହିଲେ ନାରୀର ଭୁଲ୍ ପୁରୁଷର ଦୋଷ ନାହିଁ ଆମେ ବି କହିପାରିବାନି କି ଗୋଟେ ପୁରୁଷର ଦୋଷ ଅଛି ନାରୀର ନାହିଁ ଏଠି ସମସ୍ତେ ଅଛନ୍ତି କିଛି କିଛି ମାତ୍ରାରେ ପୁରୁଷ ବି ଗାଈ ଅଛନ୍ତି କିଛି କିଛି ମାତ୍ର ମାତ୍ରା ରେ ନାରୀ ବି ଅଛନ୍ତି କିନ୍ତୁ ଏମାନେ ଯୋଉ କୁହନ୍ତିନି ରକ୍ଷକଏଠି ଭକ୍ଷକ ସାଜିଛି ଏମାନେ ଆଉ ରକ୍ଷକ ହେଇକି ନାହାନ୍ତି ସବୁ ଏନା କେ ଭକ୍ଷକ ହେଇଯାଇଛନ୍ତି ବା ଦେହ ଯୀ ବିି ରାକ୍ଷ
ଶୁଣ ଶୁଣ ସେଇଟା ତ ସେଇଟା ତ ଠିକ କଥା କହିଲେ କାରଣ ଶହେ ଦୋଷ ଯଦି ଗୋଟେ ପୁରୁଷର ଥାଏ ନାରୀର ବି ତ ଚାଳିଶ ଦୋଷ ଥିବ ସେଇଟା ତ ଆମେ କହିପାରେ ନାହିଁ କିନ୍ତୁ ପରିବାରରେ ବା ନାରୀ ସୁରକ୍ଷିତ ନାଇଁ। ଆଉ ସୁରକ୍ଷିତରେ ପରିବାର ନାହିଁ। ସ୍ଵାମୀ ପାଖରେ ସ୍ତ୍ରୀ ର ବହୁତ ଲ ମିଳ ସ୍ଵାମୀ ପାଖ ଘରେ ସ୍ତ୍ରୀ ର ମୂଲ୍ୟ ନାହିଁ ପ୍ରାୟତଃ ଘରେ।
ହଁ ହଁ।
ସ୍ଵାମୀ ଯଦି ଗୋଟେ ସ୍ତ୍ରୀ କୁ ତା ଘରେ ଛାଡୁଛି ଯଦି ବାହାରେ କୌଣସି କାମ କରୁଛି ସେ ସେପଟେ ଗୋଟେ ଗୋେ ଝିଅ ସହିତ ତାର ସମ୍ପର୍କ
ସମ୍ପର୍କ ରହୁଛି।
ହେଲା ମାନେ ଯୋଉଟା କି ଏତେ ଏତେ ମାନେ ଗୋଟେ ଝିଅ ଜନ୍ମ କଲା ବେଳକୁ ହଉ ସେ ମାନେ ହଁ ଡାକ୍ତରଖାନା ବେଡ ଉପରେ ଭାବନା ପଳେଇ ଆଉଚି। ଭଗବାନ ଝିଅଟି ଦେଲେ ଯେ ଭଲ କଲେ କିନ୍ତୁ ତାକୁ ସୁରକ୍ଷାର ସହିତ ଲାଳନ ପାଳନ କରି ତା ସେ ଅନ୍ୟ ଜଣଙ୍କ ପାଖକୁ ବିଦା କରିବା ପାଇଁ ବାପା ମାଆଙ୍କ ମୁଣ୍ଡରେ ବହେ ବୋଝ ଛି ଛି।
ସେବା କରିବା ଖାଲି ସେତିକି ନୁହେଁ କାଇହିଁ ଆମେ ବିଦା ପଦେଲା ପରେ ବି ମା ମାନଙ୍କ ଚିନ୍ତାରେ ରହୁଛନ୍ତି ଯେ ମୋ ଝିଅ ଶାଶୁ ଘରେ ବି ତ ଭଲରେ ରହ ପାରିବ ତ ବଞ୍ଚିଚିର ବଞ୍ଚିବ ଜୀବ ତ ରହିଲେ ତ କାରଣ ଏମିତି ବି ବହୁତ ଶାଶୁଘରେ ଆପଣ ଶୁଣୁଥିବେ କୋଉଡି କିଏ ରସି ଲଗେଇକି ମଲେଣି କୋଡି ଖାଇଦେଲେଣି ଏସବୁ କାହିଁକି? ହ ବହୁତ ବହୁତ ବହୁତ ଉପରେ କହୁଛନ୍ତି ଆମେ ଯୌତୁକ ନବୁନାହିଁ ଯୌତୁକ ପ୍ରଥାକୁ ଆମେ ବାରଣ କରୁଛୁ କିନ୍ତୁ ସେ ମାନେ ହିଁ ଆଗେ ଘର ଭିତରେ କହୁଛନ୍ତି ଏତିକି ଦେଲେନି ସେତିକି ଦେଲେନି ଏଟା ହଉଛି। ଲୋକ ଦେଖାଣିଆ ଆମେ ଯୌତୁକ ନଉନୁ କିନ୍ତୁ ଲୋକଙ୍କ ପଛରେ ଭରପୁରର ଯୌତୁକ ଦିଆଯାଉଛି
ହୁଁ।
ଆଉ କଣ କରିବା ଏଇତ ଆମ ମାନଙ୍କ ଜୀବନ ଏଇତ ଆମେ ମାନେ ଆଉ। ଉଁ କୁହନ୍ତିନି ଏ ଯୋଉ ସ୍ଵାଧୀନତା ପାଇଛି ଆଜି ଯାଇକି ନାରୀ ସ୍ଵାଧୀନତା ପାଇପାରିଲାନି ଏଇଟା ଖାଲି କୁହାଯାଉଛି କିନ୍ତୁ କାର୍ଯ୍ୟରେ ହେଇନି। କାରଣ ଯୋଉଦିନ ଗୋଟେ ନାରୀ ରାତି ରାତି ବାରଟାରେ ଯଦି ଗୋଟେ ଜାଗାରୁ ବୁଲିକି ଆସି ପାରିଲା ଘରକୁ ଫେରି ପାରିଲା ତାହେଲେ ଜାଣିବେ
ଜାଣିବ ଯେ ସେଦିନ ଆମର ନାରୀ ଶକ୍ତିଷ୍ଟମାନେ ଟାଣ ହେଲା। ନାରୀ ଆମର ସୁରକ୍ଷିତ ହେଲା କିନ୍ତୁ କାହିଁକି ଶୁଣ କାହିଁକି କିଏ ଜାଣି ମାନେ ଆମ ଜୀବନ କିପର୍ଯ୍ୟନ୍ତ ସେଇଟା ତ କେବେ ସମ୍ଭବ ନୁହଁ।
ନା।
ଲାଗୁନି ଯଦି ଆଗକୁ ଯଦି ଆଗ ପିଢିକି କାରଣ ସମୟ ସମୟରେ ତ ସବୁ କିିଛି ବଦଳି ଯାଉଛି। ଯଦି ଆଗକୁ ମାନବ ଚେତନା ଟିକେ ଦମ୍ଭ ହୁଏ ଯଦି ଭଣୀଷମାନଙ୍କର ଚେତାବନୀ ପଶେ କି ଯଦି ଆମର ଜନ୍ମଦାତା ପାଇଁ ମାଟି ଦରକାର ଆମକୁ ସ୍ନେହ ଶଦା ପାଇଁ ଭଲ ଭଉଣୀଟି ଦରକାର ଆମ ଆମର ପ୍ରେମ ବର୍ଷା ପାଇଁ ସ୍ତ୍ରୀ ଟେ ଦରକାର।
ନିହାତି।
ଆମେ କାହିଁକି ନାରୀ କି ଅସମ୍ମାନ କରିବା?
ଆଜ୍ଞା ଯାହା ହଉ ବାନ୍ଧବି ଆଜି ଆମେ
ଆଗ ଥିଲେ ପୁରାଣ କାଳରେ ନାରୀ ମାନଙ୍କୁ ସମ୍ମାନ ଦିଆଯାଉଥିଲା। ହେଲା ତାପରେ ବି ଆମେ କଣ କରିପାରିବା ଆମେ ସିନା ଆମ ଘର ଭିତରେ ଝିଅ ଟିକେ ଶାସନ କରିପାରିବା କି ଆମ ଭଉଣୀ ଆମେ ତ ଆଉ ଦୁନିଆକୁ କରିପାରିବା ତଥାପି ଏମତି ଆମ ସାମ୍ନାରେ ଯିଏ ଅଛନ୍ତି ଆମ ବନ୍ଧୁ ବାନ୍ଧବ ଆମେ ପାଞ୍ଚ ଜଣଙ୍କୁ ବୁଝେଇ ପାରିବା ଆଉ ଆଉ କଣ କରିପାରିବା ଆମେ ଆମ ପିଲାକୁ ଭଲ ସଂସ୍କାର ଦେଇପାରିବା କି ଆମେ ସେ ସମାନ ତାକୁ ଆମ ପୁଅ ଝିଅ ଭିତରେ ଠିକ୍ ବୁଝାମଣା କରିପାରିବା ଆମେ ତ ସେକି କରିପାରିବା ଆମେ ପା ପା ଜଣଙ୍କୁ କହିପାରିବା ପାଞ୍ଚ ଜଣ ରୁ ପଚାଶଶର ଉଠିଲେ କାଳେ ବଦଳି ଯାଇପାରେ ଆମେ ପ୍ରୟାସ କରିବା।
ଯା ହଉ ଆପଣ ନାର ଶକ୍ତି ବିଷୟରେତୁ ହଁ ବାନ୍ଧବୀ ଆପଣ ଯୋଉ ନାରୀ ଶକ୍ତି ବିଷୟରେ ଆମେ କଥା ହେଲେ ଆଉ ବହୁତ ଭଲ ଲାଗିଲା ଆପଣଙ୍କ ସବୁ ମତାମତ ବି ବହୁତ ଭଲ ଲାଗିଲା ଆଉ।
ଟାଇମ ହେଲେ
ହଁ ହଁ ନିହାତି ଆମେ ପୁଣି ଏ ବିଷୟରେ ଆଲୋଚନା କରିବା କଥା ବି ବହୁତ ହବା ବହୁତ ହୁ କିଛି କଥା ଆମର ହେଗ ଆଉ ଯେହେତୁ ସମୟ ଆମ ପାଖରେ ନାଇଁ ହାତରେ କମ ଆଉ ତେଣୁ କରି ପୁଣି ଆମେ ବାକି ସମୟ ତାକୁ ବାହାର କରିକିନି କଥା ହେବା ଆଛା। ଆଜ୍ଞା ଆଚ୍ଛା ଠିକ ଅଛି ଏବେ ଆପଣ ରଖନ୍ତୁ ଆଜ୍ଞା।
ଜୟ ଜଗନ୍ନାଥ।
ଜୟ ଜ
ସନ୍ଧ୍ୟା
ହଏ। ଆପଣ ସେକରୁ କାଟନ୍ତୁାଟ